ସାର୍ ଆଜ୍ଞା ନମସ୍କାର। ହ୍ୟାଲୋ ସାର୍ ନମସ୍କାର। ହ୍ୟାଲୋ। ହ୍ୟାଲୋ।
ଜୟ ଜଗନ୍ନାଥ ପ
ହା ହ୍ୟାଲୋ।
ଭାଇ
ହଁ ଭାଇ, ହଁ ଶୁଭ ସନ୍ଧ୍ୟା। ନମସ୍କାର ସାର୍। ଭଲ ଅଛ ଛନ୍ତି ଆଜ୍ଞା? ସାର୍ ମୁଁ ବର୍ତ୍ତ ନାଇଁ ସାର୍ ଭଲ ଅଛନ୍ତି? ହ୍ୟାଲୋ। ସାର୍ ଆଜ୍ଞା ଆପଣ ଭଲ ଅଛନ୍ତି? ହ୍ୟାଲୋ। ମୁଁ କହିଲି ଆପଣ ଭଲ ଅଛନ୍ତି ଏବେ, କେମିତି ଅଛନ୍ତି? ହ୍ୟାଲୋ।
ମୋ ଭଏସ୍ ଶୁଭା ଯାଉଛି ଆପଣଙ୍କୁ? ମୋ ଭଏସ୍ ଶୁଭା ଯାଉଛି ହ୍ୟାଲୋ। ମୋ ମୁଁ ଭଏସ ତମକୁ ଶୁଭା ଯାଉଛି କି?
ହଁ ଏବେ ଶୁଭିଲା।
ମୁଁ କହିଲି କେମିତି ଅଛନ୍ତି ଆଜ୍ଞା?
ଭଲ ଅଛି ଭାଇ। ତମେ କେମତି ଅଛ?
ମୁଁ ହଁ ଆଜ୍ଞା ଭଲ ଅଛି। ଏବେ ଟିକେ ପେପର ଜ-ଜଷ୍ଟ ବି ନିୟୁଜପେପରର ପଢୁଥିଲି ମାନେ ଦେଖୁଥିଲି ମାନେ ଇଚ୍ଛା ହେଲା ଟିକେ ଦେଖିଆ ପାଇଁ ନା। ଦେଖୁଥିଲି ଆମ ଦେଖିନ ବି ଆମ ପାଇଁ ସଡ଼କ ଦୂର ମାନେ ସୁରକ୍ଷା ଆମର କେମିତି ହେଇ ଚାଲିଚି? ଆପଣ ତ ଜାଣିଥିବେ ତା ବିଷୟରେ
ହୁଁ।
କିଛି କିଛି ଗୋଟେ ଏଇ ଥିବ ଯେମିତି ଆମେ ନର୍ମାଲି ଦେଖ ଆମେ ହଉ ଯିଏ ହଉ ଲୋକମାନେ ଆଜ୍ଞା। ଦେଖନ୍ତୁ, ସଡକ ସୁରକ୍ଷା ହଉଚି ଆମ ଫାଷ୍ଟେ ମାନେ ଯେ ସେଇ ରାସ୍ତା ମାନ ହଉ ଯା ହଉ ଆମେ ଯାଉ ମାନେ ଇଏରେ, ଆମେ ମାନେ ଦେଖିବା ଫାଷ୍ଟ ଆମ କୋଉ ଇଏରେ ଗାଡି ଆସିଚି ନ ମାନେ କୋଉ ପଟେ ଆମେ ଯିବା, ମାନେ କୋ ଠିକ ପଟେ ଭୁଲ ପଟେ, ଆମେ ଦେଖିବା କୋଉଠି ଲୋକ ଅଛନ୍ତି ବେଶୀ। ଆମ ନର୍ମାଲ ଏବେ ଦେଖିନା, ପ୍ରାୟ ସବୁ ଲୋକ ମରୁଛନ୍ତି ଗାଡି ଧକ୍କାରେ। ଯେରେ ଦେଖନ୍ତୁ କ ପାଇଁ? ମାନେ ଭୁଲ କାହାର, ଆମ ମାନଙ୍କର। ମାନେ ସମସ୍ତଙ୍କର ସେଠି ଭୁଲ କଣ ଥାଏ ଦେଖ ଆମେ ତମେ ଯଦି ଯିବ ଗୋଟେ ନର୍ମାଲ ଇଏରେ ତମେ ଆସ୍ତେ ଆସ୍ତେ ଯିବ ଠିକ ଅଛି। ଗୋଟେ ଗୋଟେ ଲୋକ ନାହାଁନ୍ତି ପୁରା ଜୋରେ ଯିବେ। ତେବେ ତମେ ଜୋରେ ଗଲେ ତମକୁ କିଛି ଲାଭ ଭ ମିଳିବ କି ଆଜ୍ଞା କୁଅନ୍ତୁ? ହ୍ୟାଲୋ। ଜୋରେ ଗଲେ ଆଉ କଣ କଣ କିଛି ଲାଭ ମିଳିବ ଆମକୁ, କିଛି ନାଇଁ। ଆମେ ସଡ଼କ ସୁରକ୍ଷା ଆମେ ଆମେ ଆମେ ଆମେ ବଞ୍ଚିକି ରଖିବା ଫାଷ୍ଟ୍। ଲୋକକୁ ଦେଖିବା, ହେଲମେଟ ପିନ୍ଧିଆ ଆମ ସଡକ ସୁରକ୍ଷା ପାଇଁ। ଲୋକ କଅନ୍ତିନା, ହେଲମେଟ ହଉଛି ଆମ ମୁଖ୍ୟତଃ ମାନେ ନରମାଲି ସ୍ପିଡ୍ ରେ ଗାଡି ଚଲେଇବା। ସବୁ ରୁଲ ଆମେ ମାନେ ଇ କୁ ମାନିବା ଆମେ। ଆମେ କହିଆ ନା ଆମର ତୁ ଏ ହେଲମେଟ ନାଇ। ଆମେ କାହାକୁ ମାନିବୁ ନା ନାଇଁ ଆମେ ମାନିବା ସେଠି ପୁଣି ପୋଲିସ କଣ ପାଇଁ ଜଗନ୍ତି ଆମ ସୁରକ୍ଷା ପାଇଁ। ଆମ ସୁରକ୍ଷା ନଥିଲେ ଆପଣ ଆଜ୍ଞା ବୁଝନ୍ତୁ ଏବେ ଚାରି ଛଅକି ହେଇଛି। ଯଦି ବି ଆମ ସୁରକ୍ଷା ନଥାନ୍ତା ମାନେ ପୋଲିସ ଫୋଲିସ ନ ଆମ ସୁରକ୍ଷା କରିଥାନ୍ତେ। ଏ ଯୋଉ ଚାରିପଟରୁ ଗାଡି ଆସି ତ ଆପଣ ହୁଅନ୍ତୁ ଆଉ ମୁଁ ହୁଏ ଆମେ କଣ କେ ଆମେ ଗାଡିକୁ ମାନିଥାନ୍ତେ ଆମେ ଗାଡିକୁ ମାନିଥାନ୍ତେ। ନା ଯିଏ ଯୋଉ ପଟେ ଗଲା ମୁ ଟାଇମ ହେଲାଣି ମୁଁ ଯିବି ମାନେ ଯିବି। ଆଉ ସିଏ କହଇ ନା ମୁଁ ଯିବି ମାନେ ଯିବି କିଏ କାହାକୁ କରନ୍ତି ଦେଖି ପାରିବେ ସେଇଟା ଆଜ୍ଞା କୁହନ୍ତୁ ଆଉ ହେଲା ଆମ ହମ୍ପସ ଫମ୍ପସ ଗାଁ ଫାରେ କମେଇ ଦେଇଚି। ଆମର ଦୁର୍ଘଟନା ହଉ। ଗୋଟେ ଗୋଟେ ଲୋକ ପୁରା ଜୋରେ ଗାଡି ଚଲେଇବେ ଆପଣଙ୍କ ପିଲା ବୋଲି ଖେଳୁଥିବେ ବାହାରେ ମାନେ ସେ ଜୋରେ ଯଦି ବି ଆସିବେ ଚଳ ଇଏ କରିକି ଯିବେ ଆ ପିଲା ପରେ ଆମର ଆମର କ୍ଷତି ହେଇପାରେ ତାଙ୍କର ବି କ୍ଷତି ହମ୍ପସ ଥିଲେ କଣ ଲୋକ ଡରିବେ ମୁଁ ଏତେ ଜୋର ନେଇଯିବି ନା ମାନେ ମାନେ ରୁଲ ଅନୁସାରେ ସବୁ ରୁଲ କୁ ମାନେ ପଡିବ ଆମେ କହିବା ଆମେ ରୁଲ ମାନିବୁନା। ରୁଲ ନ ମାନିଲେ କଣଟା ହବ କହୁନାହାନ୍ତି।
ରୁଲ ରେଗୁଲେସନ କୁ ମାନି ଚଳିବାକୁ ପଡିବ। ନିଜର ସୁବିଧା ନିଜର କେମତି ଆମେ ନିଜେ ସୁରକ୍ଷିତ ରହିବା। ନିଜ ସହିତ ଆମେ କେମିତି ଅନ୍ୟ ଜଣଙ୍କୁ ସୁରକ୍ଷିତ ପ୍ରଦାନ କରିବା। ଏବେ ପ୍ରଥମ ଆମର ପ୍ରଥମ ଲକ୍ଷ ରହିବା କଥା ମୁଁ ନିଜେ କେମିତି ସେ ମାନେ ସୁରକ୍ଷିତ ରହିବି ମୁଁ ଯଦି ନିଜେ ସୁରକ୍ଷିତ ର ମୋ ସହିତ ଯୋଉମାନେ ଯାଉଛନ୍ତି ସେମାନେ ବି ସୁରକ୍ଷିତ ରହିବେ। ପ୍ରଥମେ ଆଗ ଦେଖିବା କଥା ମୁଁ କେମିତି ସୁରକ୍ଷିତ ରହିବି। ଆଚ୍ଛା ମୁଁ ସୁରକ୍ଷିତ ରହିବା ପାଇଁ ଆମର ଯୋଉ ନିୟମ ସବୁ ଅଛି ଆମେ ଯୋଉ ସବୁ ନିୟମ ନେଇକି ଆମେ ରାସ୍ତାକୁୁ ଗାଡି ଧରିକି ବାହାର ସେ ସବୁ ଜିନିଷକୁ ଆମକୁ ମାନିକି ଚଳିବାକୁ ପଡିବ। ନିୟମିତ ଭାବରେ ଏବେ ମୁଁ ଦେଖୁଛି ପ୍ରାୟ ଜାଗା ଜାଗାରେ ଲୋକ କହୁଛନ୍ତି ଆଜ୍ଞା ଚେକିଙ୍ଗ ହଉଛି ଆମେ ସିଟ ବେଲ୍ଟ ବାନ୍ଧିଦବା କିନ୍ତୁ ଆମେ ସେଇଟା ଭାବିବା କଥା ଯେ ସିଟ ବେଲ୍ଟଟା ମତେ ନିଜକୁ ଦରକାର ସିଟ ବେଲଟ ବାନ୍ଧିଲେ ମୁଁ ସୁରକ୍ଷିତ ରହିବି। ମୁଁ ସୁରକ୍ଷିତ ରହିଲେ ମୋ ସହିତ
ସର ଶୁଣନ୍ତୁ ଆଜ୍ଞା ଆପଣ ସୁରକ୍ଷା ଦେଖ ଆମେ ସୁରକ୍ଷା ଆପଣ ଯୋଉଟା କହିଲେ ଠିକ କଥା ଦେଖନ୍ତୁ ଆମେ ଘରୁ ବାହାରିବା ମାନେ ଆମର ଫାଷ୍ଟ କଣ ସିଟି ଥାଏ ଆମେ ଯଦି କାର ରେ ଯ ଫାର୍ଷ୍ଟ ଆମେ ବେଲ୍ଟ ବାନ୍ଧିବା ସିଟ୍ ବେଲ୍ଟ ଗୋଟେ ଗୋଟେ ଲୋକ ଅଛନ୍ତି ନା ନା ଏଠି ଚେକିଂ ହୋଉଛି ଆମେ ଟିକେ ବାନ୍ଧଦବା ତାର ପୁଣି ମାନେ ଆଗକୁ ଗଲାଳେ ଆମେ ଆଗକୁ ଗଲାବେଳେ ଖୋଲିଦବା ଆଗେ ଦେଖିବ ତମେ ଦେଖିବା ଆଗେ ନିଜ ସେପଟି ଯଦି ବି ଗୋଟେ ଲୋକ ସେଇଟା କରିବା ପାଇଁ ଚାହୁଁନି ଯଦି ଆମେ ତାକୁ କରିବା ଆମ ସହିତ ବି ଯେ ଯେତେ ଜଣ ମିଶନ୍ତି ଆମେ ଯଦି କରିବା ସିଏ କହିବେ ନା ନା ସିଏ କରିଛି ମାନେ ଆମେ ସେ ପୁଣି ଲୋକ ଥାଆନ୍ତି କଥା ସିଏ କରିଚି ମାନେ ଆ କିଛି ବି କଛି ତା ଦେହରେ ଗୋଟେ ପଛରେ କାରଣ ଥିବ ଯଦି ଆପଣ ଜୋର ରେ ଯାଉଛନ୍ତି ଜଣେ ଗାଡି ଜୋର ହେଇଗଲା ମାନେ ଥିଲେ କଣ ହବ ଥିଲେ ଆଗ ଆପଣ ଆଗକୁ ଯାଇପାରେନା। ହେଲେ ବେଲ ନଥିଲେ ଆଗକୁ ଛିଟିକି ବାହାରିବେ କେତେ ଦୁର୍ଘଟଣା ହଉଛି ଆଉ ଯଦି ଆମ କହିଲେ ଏ ଗୋଟେ କଥା ମୁ କହିଲି ଆମ ଚାରି ଛକିରେ ଆମ ପୋଲିସ କଣ ପାଇଁ ଠିଆଉଛି ଆମର ହି ପାଇଁ। ହଁ ସମ୍ମୁଖୀନ ହବା ସେ ଦେଖନ୍ତୁ ଚାରି ଛକିରେ ସେ କଣ ହଉଛି ତା-ତାଙ୍କର ବି କିଛି ଗୋଟେ ରିସ୍କ ନାହିଁ ସେ କଛନ୍ତି ଆମ ପାଇଁ ଚାରି ଛକିରେ ଆପଣ କହିବେ ନା ମୁଁ ଆଗେ ଯିବି ମୋର କାମ ଅଛି ସେଏ କହିବେ ମୁଁ ଆଗେ ଯିବି ଏମି଼ତି କେତେ ପୁଣି ଟ୍ରାଫିକ୍ ବି ଥାଉ ଥାଉ ଆଜ୍ଞା ଆପଣ ଦେଖୁନାହାନ୍ତି କେତେ ଆକ୍ସିଡେଣ୍ଟ ହେଇକି କେତେ କେତେ ଲୋକ କେତେ କମ କରୁଛନ୍ତି ଖାସ କରି ଦେଖିବେ ବଡ ବଡ ଗାଡି ବାଇକ୍ ମାନେ ନର୍ମାଲ ଆମେ ଆମେ ମାନେ କଣ ଘରୁ ବାହାରିବା ମାନେ ଆମେ ନିଜେ ସୁରକ୍ଷା ଯମେ ବାଇକ୍ ନେଇଯାଉ ଘରୁ ଆମେ ପୁରା ଇଏ କରି ନାଁ ନାଁ ନାଁ ଆମେ ଟ୍ରାଫିକ୍ କହୁଛି ମାନେ ଚେକକିଙ୍ଗ ହୋଉଛି ଆମେ ପିନ୍ଦିଦବା।
ଆମେ ନିୟମ ମାନିକି ଚଳିବା ଆଜ୍ଞା ମ୍ ପ୍ରଥମ କଥା ହେଲା ଆମକୁ ନିୟମ ମାନିକି ଚଳିବାର ତା ସହିତ ବି ଆମକୁ ଧ୍ୟାନ ଦବାକୁ ପଡିବ ଯେ ଆମ ନିଜ ସୁରକ୍ଷା ନିଜ ହାତରେ। କେହି ଆମକୁ ଜୋର ଜବରଦସ୍ତି କରି ଆମକୁ ସିଟ ବେଲଟ ବନ୍ଧେଇ ଦେବେନି। କି କେହି ଆମକୁ ହେଲମେଟ ପିନ୍ଧିବା ପାଇଁ ବାଧ୍ୟ କରିପାରିବେନି। କିନ୍ତୁ କଥା ହେଲା ହେଲମେଟ ଗୋଟେ ଜିନିଷ ଆମ ଆମେ ଯଦି ବାଇକ ନେଇକି ଯାଉଛେ ହେଲମେଟ ଟା ଆମର ନିହାତି ଦରକାର। ଆମେ ତାକୁ ଛାଡିକି ବାଇକ ଆମେ ଚଲେଇ ପାରିବାନି। ତ ସେଇ ଜିନିଷକୁୁ ଆମେ ସମସ୍ତେ ନିଜେ ସଚେତନ ହବା ଦରକାର ବାଟ ବାଟରେ ସ୍ପିଡ ବ୍ରେକର ଅଛି। ଅଛି ସ୍ପୀଡ଼ ବ୍ରେକର ହିସାବରେ ତା କୁ ଆମେ ଦେଖିକି ଆମେ ତାକୁ ଗାଡି ଚଲେଇବାକୁ ପଡିବ। ଆମେ ଯଦି ଯୋଉ ଆମର ଛି ଗତି ଅବରୋଧକ ଯେଉଁ ସ୍ପିଡ଼୍ ବ୍ରେକର କହୁଛନ୍ତି। ତାକୁ ଯଦି ଆମେ ନ ମାନିକି ଜୋରରେ ଚଲେଇବା ସେଠି ଆମେ ନିଜେ ଅସୁବିଧାରେ ପଡିବା। ତା ସହିତ ଆଗରେ ଯୋଉମାନେ ଥିବେ ସେ ତା ପାଖାପାଖି ଯୋଉମାନେ ଥିବେ ସେମାନେ ବି ଅସୁବିଧାରେ ପଡିବ। ଯଦି ମୋ ବାଇକ ମୋ ନିଅ ଣ ବାହାରକୁ ଯିବ ମୁଁ କାହା ସହିତ ବି ଧକା କରିଦେଇ ପାରେ ସେମିତିରେ ମୋ ଜୀବନ ବି ବିପଦରେ ତା ସହିତ ଅନ୍ୟ ମାନଙ୍କ ଜୀବନ ବି ବିପଦରେ ତା ସହିତ ଯଦି ସିଟ ବେଲଟ ବାନ୍ଧିନି କି ହେଲମେଟ ଯଦି ବାନ୍ଧିନି ତାହେଲେ ତ ମୁଁ ଆହୁରି ବିପଦରେ। ସେଇଟା ତ ଆମକୁ କେହି ଜବରଦସ୍ତ କରିପାରିବେନି କି ଆମେ ତ ସେ ଫାଇନ ଡରରେ କି ଇଏ ଡରରେ ଦଣ୍ଡ ଡରରେ ଆମେ ସେ କାମ କରିପାରିବାନି। ସେଥିପାଇଁ ନିଜକୁ ନିଜେ ସତର୍କତା ହବାକୁ ପଡିବ। ମୁଁ କେତିକି ଗତିରେ ଗାଡି ଚଲେଇବି ମୁଁ ଗାଡି ଚଲେଇବା ପାଇଁ କଣ କଣ ମାନେ ମୋର ଯୋଉ
ଆମର ରୁଲ ଥାଏ ଉପଭୋକ୍ତ ଥାଏ ମାନେ କଣ କଣ ଆମର କାର୍ଯ୍ୟ ଅନୁଷ୍ଠାନ ଥାଏ ଆମେ ଫାଷ୍ଟ ଆମେ ଗାଡି ଚଳେଇବା ପୂର୍ବରୁ ଆମ କଣ ସବୁ ମାନେ ନାଁ କରି ଦେଖନ୍ତୁ ଏମତି ରାସ୍ତା ଆପଣ ଦେଖିଥିବେ ବ କମ୍ କଣପାଇଁ କ୍ୟମା ମାନେ କିଏ ସବୁ ପୋଲିସ ହଉ ଲୋକ ହୁଅନ୍ତୁ ଆମେ ଯଦି ଜୋରେ ଯିବା। ପୁଣି ଦେଖନ୍ତୁ ସମସ୍ତଙ୍କୁ ଆମେ ହଁ ଆମେ ମାନେ କଣ ଆମେ ଆମେ ସୁରକ୍ଷା ରହିଲେ ଆମେ ତାଙ୍କୁ ରଖିଲେ ନା ସମାନ ଗୋଟେ ଗୋଟେ ଜାଗାରେ ଦେଖିବ ଲୋକ ଗୋଟେ ଗୋଟେ ଯାଉଥିବେ ମାନେ ବାଇକ୍ ଫାଇକ୍ ମାନେ ବହୁତ ଜୋରରେ ଆସେ। ଆସିବେ ଯଦି ଏତେ ଜୋର ଆସିବେ ସଡନଲି କଣ ଆପଣ କଣ ଅଟେଇ ପାରିବେ ଗାଡି ନା ଗୋଟେ ଏ ଜାଗାରେ ଆପଣ କଣ ଅଟକେଇ ପାରିବେ କଣ ମାନ ଇଏ କେତେବେ ମାନେ ଯାଇକି ଏୟର ରହିବନ ନା ଆମେ ବାଡେଇଦବା ମାନେ ଦେଖନ୍ତୁ ଆମେ ବାଡିେଇ ଦେେଲେ ଆମର କଣ ଅଛି? ମାନେ ଲୋକମାନେେ କିଛି ଭାବୁନାହାନ୍ତି ଏ କେମିତି ସୁରକ୍ଷା ରହିବା। ଆଉ ଦେଖ ଦେଖନ୍ତୁ ଆମେ ମେନ କଥା ହଉଛି ଆମେ ରୁଲ ମାନିକି ଚଳିବା ରୁଲ ମାନେ ଆମର ଫାଷ୍ଟ ଆମ ଆମ ନିଜ କାର୍ଯ୍ୟ ଆମେ ନିଜେ କରିବା ପାଇଁ ଚେଷ୍ଟା କରିବା। ଦେଖିିବା ଆମେରେ
ନିଜେ କରିବା ଗାଡିରେ ଗାଡି ଚଲେଇଲା ବେଳକୁ ସ ସତର୍କତା ଅବଲମ୍ବନ କରିବା, ଆଉ ମୁଖ୍ୟ କଥା ହେଲା ନିଜ ଜୀବନକୁ ଆମେ ଯଦି ଗୁରୁ ତ୍ୟ ଦବା ଆମେ ରାସ୍ତାରେ ଆମେ ସୁରକ୍ଷିତ ରହିପାରିବା। ଏବେ ମୁଁ ମୋ ମୁଁ ମୁଁ ଗାଡି ଧରିକି ମନେକର ବାହାରିଛି, ଗୋଟେ ରାସ୍ତାରେ ଯାଉଛି ମୁଁ ମୋ ନିଜ ଜୀବନକୁ କାମ ଇଏ ବି ଅଛି ସବୁ ଅଛି ଉଁ ସବୁ ପ୍ରକାରର କଥା ଅଛି କିନ୍ତୁ ସ୍ ଗାଡି ଚଲେଇଲା ବେଳେ ଯଦି ମୁଁ ମୋ ଜୀବନକୁୁ ଗୁରୁତ୍ବ ଦେବି ମୋର ମନେକର ଗୋଟେ ଫୋନ୍ ଆସୁଛି, ନା ମୁଁ ଗାଡିକୁ ସାଇଡ କରି ରାସ୍ତାରେ ରଖିବି, ଗୋଟେ ପାର୍ଶ୍ଵ ରେ ଗାଡିକୁ ରଖିବି। ମୁଁ ଦୁଇ ମିନିଟ୍ ଫୋନରେ କଥା ହେବି। ତା ପରେ ଫୋନ ରଖିକି ଗାଡି ଚଲେଇବି।
ହଁ ଆଜ୍ଞା ଆପଣ ଯୋଉଟା କହିଲେ ଦେଖନ୍ତୁ ଆଜ୍ଞା ଆପଣ ଯୋଉଟା କହିଲେ ଏବେ ମୁଁ ନ୍ୟୁଜ ଦେଖୁଥିଲି ଗୋଟେ ଗୋଟେ ଦେଖିବ ଲୋକ ମାନେ ଷ୍ଟାଇଲ ମାରିକି ଗୋ ଟେ ହାତରେ ଫୋନ୍ ଧରିଥିବେ ମାନେ କଥା ହଉଥିବେ ଗୋଟେ ହାତରେ ମା-ମାନେ ଗାଡି ଚଲଉଥିବେ। ସେଇଟା କଣ ଆଗୁରୁ ଯଦି ବି ଗୋଟେ ଗାଡି ଭୁଲରେ ବି ପଳେଇ ଆସିଲା ନା ସେମାନେ ନିଜକୁ ଇଏ କରିପାରିବ ନା, ମାନେ ନେଇକି ବାଡେଇଦବ ଆକ୍ସିଡେଣ୍ଟ ହବ। ଆଉ ଗୋଟେ ଗୋଟେ ଜାଗାରେ ଦେଖିବ କଲ୍ ଆପଣ ଆଗେ ଯୋଉଗୁଡା କହିଲେ ସେଇଟା ହଉଛି ମତେ ଭଲ ଲାଗିଲା ଆପଣଙ୍କ ମୁହଁରୁ ଶୁଣିଆ ପାଇଁ। ମନେକର ଆପଣ ଗୋଟେ ମାନେ କଲ୍ ଆସି ଲା ଆମେ ରହଇଯିବା ଗୋଟେ , ଆମେ କଣ ର-ର-ରହିଗଲେ କଣ ଆମର କୋଠ୍ ସମୟ କୋଉଠି ପଳଉଛି ନା ଆମେ କୋଉଠି ନିଜେ ପଳଉଚୁ କି ନିଜେ ରହିଲେ ନିଜେ ସୁରକ୍ଷା। ଦେଖନ୍ତୁ ଆପଣ ଯୋଉଟା କହିଲେ ଆଉ ଗାଡି ହଉ ଆପଣ ଯଦି ଚଲଉଛନ୍ତି ଲଙ୍ଗ୍ ଡ୍ରାଇଭ୍ କରୁଛନ୍ତି ମାନେ ବହୁତ ଦୂର ଦୂର ଯାଉଛନ୍ତି ମାନେ ରହିକି ଯିବା ନା ଆମେ କନ୍ସ୍ ଯିବା ଏଇଟା କଣ ଠିକ କଥା? ନିଜେ ବୁଝୁନାହାନ୍ତି ଆପଣ ଯୋଉଟା କହିଲେ ସବୁ ରୁଲ୍ ହଉଛି ମେନ୍ ଆମ ପାଇଁ ସେ ରୁଲ୍ ମାନିବା ଆଗେ ଫାଷ୍ଟ୍ ଆମେ ନିଜେ ଦେଖିଆ।
ଆମୁକୁ ମାନିବାକୁ ପଡିବ। ଆମୁକୁ କେହି ଜବରଦସ୍ତି ତାକୁ ମନେଇ ପାରିବେନି। ଆମ ନିଜକୁ ଆମ ଜୀବନକୁ ଆମେ ଗୁରୁତ୍ବ ଦବା, ନିୟମକୁ ନିଜେ ମାନିକି ଚଳିବା। ସେମିତି ହେଲେ ଆମେ ସୁରକ୍ଷିତ ରହି
ସୁରକ୍ଷିତ ଆ-ଆ-ଆମେ ବି ରହିଆ, ଆମର ଯେତେ ବି ଲୋକ ଅଛନ୍ତି ମାନେ ଆ-ଆପଣ ହୁଅନ୍ତୁ ମୁଁ ଆ ମୁଁ ହୁଏ ଆହୁରି ଯେତେ ଲୋକ ଅଛନ୍ତି ମାନେ ଆଜ୍ଞା ସାର୍ ଆଜ୍ଞା ସାର୍ ମୁଁ ରହିକି ଆପଣଙ୍କ ସହିତ କଥା ହେଇ ବହୁତ ଖୁସି ଲାଗିଲା ରହିଲି ଆଜ୍ଞା ନମସ୍ତେ। ନମସ୍କାର।